ହ୍ୟାଲୋ।
ଆଜ୍ଞା ସାର୍ ନମସ୍କାର।
ହ୍ୟାଲୋ ଜୟ ଜଗନ୍ନାଥ ଭାଇ।
ନମସ୍କାର। ହଁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଉ ଭଲ ଅଛନ୍ତି?
ହଁ ଭାଇ ଭଲ ଅଛି, ଆଉ ତମେ ଭଲ ଅଛ?
ହଁ ହଁ ବହୁତ ବଢିଆ ବହୁତ ବଢିଆ ଠାକୁରଙ୍କ କୃପାରୁ।
ହଁ ଆଉ ଭାଇ ଭୋଜି କରିବା କଥା କଣ ହେଲା?
ହଁ ଭୋଜି କରିବା କଥା ଏଇ ଚାଲିଛି କଥାବାର୍ତ୍ତା ସାଙ୍ଗମାନଙ୍କ ସହ ହେଉଛି ଦେଖାଯାଉ କଣ କରିବା। ଆଉ ଆପଣ ଖାଇସାରିଲେ ଟି?
ହଁ ମୋର ଖିଆ ପିଆ ସରିଗଲାଣି, ଆଉ ତମେ ଖାଇସାରିଲାଣି?
ହଁ ହଁ ହଁଁ ଆପଣଙ୍କ ସେପଟେ ପାଗ ବହୁତ ଭଲ ଅଛି।
ପାଗ ତ ବହୁତ ଭଲ ନାହିଁ ଏବେ ତ ତିନି ଚାରି ଦିନ ହବ ଖାଲି ବର୍ଷା ହିଁ ହଉଛି ପାଗ ପୁରା ବହୁତ ଖରା ନା ବାହାରକୁ ଯାଇ ହଉଛି ନା କିଛି କାମ କରିହଉଛି ପାଗ ବହୁତ ଖରାପ ତମର ହଉନି ମେଘ ସେପଟେ?
ଆମର ବି ସେ ଏପଟେ ପାଗ ବା ଝଡି ଲଗେଇଛି ପାଞ୍ଚ ଦିନ ହେଲା। ଲଘୁଚାପ ବର୍ଷା ଅଛି ବା।
ତାହେଲେ ତ ଏମିତି ଯଦି ମେଘ ହବ ଆମେ ତ ଭୋଜି ଯୋଉ ପ୍ଲାନିଂ ହେଇଥିଲାଆମେ ତ ଭୋଜି କରିପାରିବୁ ନାହିଁ ବୋଧେ।
ହଁ ହଁ ହୁଁ। ଆଛା, ଆଉ ଆପଣ ଏବେ କୋଉଠି ରୁମରେ ଅଛନ୍ତି ନା କଣ?
ହଁ ମୁଁ ରୁମ ରେହି ଅଛିଆଉ ମେଘର ତ କୁଆଡେ ଯାଇ ହଉନି ଆଉ କଣ କରିବା ଆଉ ରୁମ ହିଁ ଅଛି ଆଉ।
ଆଉ ପରିବାରରେ ସମସ୍ତଙ୍କ ଦେହ ଭଲ ଅଛି ଟି?
ହଁ ପରିବାର ସମସ୍ତଙ୍କ ଦେହ ଭଲ ଅଛି, ସନ୍ଧ୍ୟା ବେଳେ କଥା ହେଇଥିଲେ ସବୁ ଠିକ ଠାକ ଅଛନ୍ତି। ଗାଁ ଆଡେ ବି ବହୁତ ବର୍ଷା ହଉଛି।
ଏମିତି ସବୁ ଚାଲିଛି ଆଉ।
ପରିବାରରେ କେଉଁ କେଉଁ ମାନେ ରହୁଛନ୍ତି ସବୁ?
ପରିବାର ଅଛନ୍ତି ବାପା ମା ଦିଇଟା ଭାଇ ଆଉ ଗୋଟେ ମୁଁ ଆଉ ମାନେ ଆମର ତିନି ଭାଇ ଆଉ ବାପା ମା।
ଆଚ୍ଛା ଆଛା, ଆପଣ ବଡଟି ନା ସାନ?
ନାଇଁ ମୁଁ ମଝାମଝି ମୋ ଉପରେ ଗୋଟେ ଭାଇ ଅଛି ମୋ ତଳେ ଗୋଟେ ଭାଇ ଅଛି।
ଆଛା ଆଛା, ବାପା କଣ କରୁଛନ୍ତି?
ବାପା ଚାଷ ବାସ କରନ୍ତି ଆଉ। ମା କିଛି ନାହିଁ ଏମିତି ଘରେ ରୋଷେଇ ବାସ କରେ ଘର କାମ କରେ ଆଉ।
ବଡ ଭାଇ ବଡ ଭାଇ କଁ କରୁଛନ୍ତି?
ବଡ ଭାଇ ସିଏ ଏବେ ଚାକିରି କରୁଛି ଆମର ଗୋଟେ ସିକ୍ୟୁରିଟି ଗାର୍ଡ ଅ ଛି, ଗୋଟେ ଅଫିସ ରେ ଆଉ।
ଆଛା ଆଛା ତାଙ୍କୁ ଦରମା କେତେ କଣ ମିଳେ?
ତାଙ୍କୁ ଦରମା ମିଳୁଛି ଏବେ ଦଶ ହଜାର ଟଙ୍କା ମିଳୁଛି।
ଆଛା ଆପଣ ଏବେ କଣ ପଢୁଛନ୍ତି।
ହଁ ମୋର ଏବେ ପଢାପଢି ଚାଲିଚି ଆଉ ମୁଁ ବି ଟେକ୍ କରୁଚି ଭୁବନେଶ୍ୱର ରେ।
ଆଚ୍ଛା ଆଚ୍ଛା ଭୁବନେ ଭେଟେ ଆଉ ସାନ ଭାଇ କଣ କରୁଛନ୍ତି।
ସାନ ଭାଇର ଏବେ ହେଲା ଟେନ କ୍ଲାସ ସେ ପଡୁଚି ଆଉ।
ଆଛା ଆଛା ଆଛା ଆ
ପରିବାରରେ ସବୁ ଭଲ ଅଛନ୍ତି?
ହଁ ହଁ ଆମ ପରିବାରରେ ବି ସମସ୍ତେ ଭଲ ଅଛନ୍ତି ବହୁତ ବଢିଆ।
ଆଉ ତମ ପରିବାର ସବୁ କିଏ କିଏ ଅଛନ୍ତି?
ଆମ ପରିବାରରେ ବି ସେମିତି ବାପା, ମା ସାନ ଭାଇ ଆଉ ମୁଁ ନିଜେ।
ହଁ ଆଉ ତମ ବାବା କଣ କରୁଚନ୍ତି?
ଆମ ବାପା ଏମିତି ବ୍ୟବସାୟ କାମ କରୁଚନ୍ତି। ବ୍ୟବସାୟ ମା ଗୃହିଣୀ। ସାନ ଭାଇ ବର୍ତ୍ତମାନ ସାନ ଭାଇର ଏବେ ଦଶମ କ୍ଳାସ ସରିଛି।
ଆଉ ତମେ ଏବେ ପଢାପଢି କରୁଚ ନା ତମ ବାପାଙ୍କ ବ୍ୟବସାୟ ରେ ବି ସାହାଯ୍ୟ କରୁଚ?
ମୁଁ ପଢାପଢି କରିବା ସହ ବାପାଙ୍କ ବ୍ୟବସାୟରେ ବି ସାହାଯ୍ୟ କରେ କାହିଁକି ନା ବଡ ପୁଅ ନା। ସାନ ଭାଇ ଅଛି ସାନ ଭାଇ ପଢାପଢି କରିବ।
ଆଉ ସାନ ଭାଇ ଏବେ କଣ ପଢୁଛି?
ସାନ ଭାଇର ଏବେ ବର୍ତ୍ତମାନ ଦଶମ ସରିଲା। ଦଶମ ଫଳାଫଳ ବାହାରି ସାରିଲାଣି। ଦଶମ ଫଳାଫଳରେ ସେ ଚାରିଶହ ଅଶୀ ନମ୍ବର ରଖି ଉତ୍ତୀ ଉତ୍ତୀର୍ଣ୍ଣ ହୋଇଛି।
ଚାରିଶହ ଅଶୀ ନମ୍ବର ତ ଗୋଟେ ବହୁତ ଭଲ ନମ୍ବର। ତାକୁ ତ ବହୁତ ଭଲ ଭଲ କଲେଜ ରେ ଏବେ ଏଡମିସନ ମିଳିଯାଇ ପାରିବ।
ସେଇଥିପାଇଁ ଆମେ ଭାବିଛୁ ଯୁକ୍ତ ଦୁଇ ବିଜ୍ଞାନରେ ତାକୁ ଉ ଯୁକ୍ତ ଦୁଇ ବିଜ୍ଞାନ ନାମ ଲେ ଦେଇଦେବୁ କଣ ଠିକ ହେବ?
ହଁ ହଁ ନିହାତି ତାକୁ ଯୁକ୍ତ ଦୁଇ ବିଜ୍ଞାନରେ ହିଁ ହଁ ନିହାତି ଠିକ କଥା ତାକୁ ଯୁକ୍ତ ଦେଇ ବିଜ୍ଞାନରେ ହିଁ ନାମ ଲେଖେଇ ଦିଅନ୍ତୁ ତା ଫଳରେ ତାର ଭବିଷ୍ୟତ ଉଜ୍ଜଳ ହେଇ ପାରିବ।
ହୁଁ ହୁଁ ହୁଁ। ଆପଣଙ୍କର ବି ଯୁକ୍ତ ଦୁଇ ବିଜ୍ଞାନ ଥିଲା ନା?
ହଁ ହଁ ମୋର ବି ଯୁକ୍ତ ଦୁଇରେ ବିଜ୍ଞାନ ହିଁ ଥିଲା। ତାପରେ ମୁଁ ଏବେ ଏବେ ବି ଟେକ୍ କରୁଛି ଭୁବନେଶ୍ୱରରେ ଆସି
ହୁଁ ଆଚ୍ଛା ଆଚ୍ଛା। ଯୁକ୍ତ ଆଛା ଆପଣ କହିଲେ? ଯୁକ୍ତ ଦୁଇ ବିଜ୍ଞାନ ନେଲେ ଭଲ ନା ଯୁକ୍ତ ଦୁଇ କଳା ନେଲେ ଭଲ?
ନାଇଁ ଯୁକ୍ତ ଦୁଇ ବି ଯଦି ଆପଣଙ୍କ ଭାଇ ପାଠ ପଢାରେ ବହୁତ ଭଲ ଅଛି ଯେହେତୁ ସେ ଚାରିଶହ ଅଶୀ ନମ୍ବର ରଖିଛି ମାନେ ନିଶ୍ଚି ଶ୍ଚିତ ଭାବରେ ସେ ପାଠ ପଢାରେ ବହୁତ ଭଲ ଅଛି। ତ ତାକୁ ଭଲ ତାକୁ ସେ ବିଜ୍ଞାନ ଦେଲେ ହିଁ ପ୍ର ଯୁକ୍ତ ଦୁଇରେ ବିଜ୍ଞାନ ଦେଲେ ହିଁ ତାର ଭବିଷ୍ୟତ ଅଧିକ ଉ ଉଜ୍ଜଳ ହେଇପାରିବ। ଯୁକ୍ତ ଦୁଇ କଳାଟା ବି ବହୁତ ଭଲ ସେଥିରେ ବି ବହୁତ ଭଲ ଭବିଷ୍ୟତ ଅଛି କିନ୍ତୁ ତାଠୁ ଅଧିକ ଟିକେ ଭବିଷ୍ୟତ ଅଛି ଆମର ଯୁକ୍ତ ଦୁଇ ବିଜ୍ଞାନରେ। ଯେହେତୁ ସେ ପାଠ ପଢାରେ ବହୁତ ଭଲ ଅଛି ତେଣୁ ତାକୁ ତମେ ଯୁକ୍ତ ଦୁଇ ବିଜ୍ଞାନ ଟା ପଢେଇବା ହିଁ ଠିକ ହବ।
ଆଚ୍ଛା ଆଚ୍ଛା। ଆଚ୍ଛା ଆପଣଙ୍କ ସାନ ଭାଇ କଣ କରୁଚନ୍ତି?
ମୋ ସାନ ଭାଇର ବି ଏବେ ଟେନ୍ଥ କ୍ଲାସ ପରୀକ୍ଷା ସରିଲା ସିଏବି ସେଇ ଯୁକ୍ତ ଦୁଇ ବିଜ୍ଞାନରେ ଏଡମିସନ ନବ ବୋଲି ଚେଷ୍ଟା ଚାଲିଛି। ମଝିରେ ମଝିରେ କହୁଛି କଣ ଡିପ୍ଲୋମା କରିବ ବୋଲି ତା ସାଙ୍ଗ ମାନେ ସବୁ ଡିପ୍ଲୋମା କରିବେ କହୁଛନ୍ତି। କିନ୍ତୁ ମୁଁ ତାକୁ କହୁଛି ସେ ଯୁକ୍ତ ଦୁଇ ବିଜ୍ଞାନ ନବା ପାଇଁ ମୁଁ ତାକୁ କହୁଛି।
ବୁଝିଲେ ନିଲେଶ ଭାଇ ସାଙ୍ଗସା ଥି ମାନଙ୍କ କଥାରେ ପଡିଲେ କିଛି ବି ଲାଭ ନାହିଁ। ନିଜେ କଣ କରିପାରୁଛେ ସେଇଟା ଦେଖିବା ସବୁଠି ଜରୁରୀ।
ହଁ ଆମେ ବି ତାକୁ ତ ଆମେ ବି ତାକୁ ବାଧ୍ୟ କରିପାରିବୁନି ନା କି ତୁ ଯୁକ୍ତ ଦୁଇ ବିଜ୍ଞାନ କର ବୋଲି କି ସାଙ୍ଗ ମାନଙ୍କ ବୁଦ୍ଧିରେ ବି ପଡିବାଟା ତାର ଠିକ୍ ହେବନି ତାକୁ ଯଉଟା ଠିକ ଲାଗିବ ସିଏ ଯଉଟା ପଢ଼ି ପାରିବ ସେଇଟା ହିଁ ଆମେ ଦବୁ ତାକୁ।
ହୁଁ ସାଙ୍ଗସାଥି ଇଚ୍ଛାରେ ପଡିକି ସେଇ ଡିପ୍ଲୋମା ଜଏନ୍ ହେଇଯାଏ। ଡିପ୍ଲୋମା ଜଏନ୍ ହେଲେ ତାକୁ ପାଠ ବୁଝିବନି ତାବୋଲି ତାମାନେ କଣ କରିବା? ସାଙ୍ଗସାଥୀ ମାନେ କଣ ପରୀକ୍ଷା ଦେଇବେ କି ତା ପାଇଁ?
ହଁ ପା ସାଙ୍ଗସାଥି ମାନେ ସବୁ ଉପରକୁ ଚାଲିଯିବେ ସେ ସେଇ ଜାଗାରେ ରୁହିଯିବ। ସିଏ ଯୋଉଟା ପଢି ପାରିବ ସେଇଟା ନବାଟାହିଁ ତା ପାଇଁ ଠିକ ହବ ଆମେ ତାକୁ ବୁଝୁଛୁ ସେଇଆ ଆଉ।
ଆଚ୍ଛା ଆଚ୍ଛା କୋଉଠି ଆପଣ ଗାଁ ରେ ନାମ ଲେଖେଇବେ ନା ବାହାରେ?
ଗାଁ ରେ ତ ଆମର ସେମିତି କଲେଜ ନାହିଁ ଆମ ଗାଁ ଠାରୁ କିଛି କିଲୋମିଟର ଦୂରରେ ବାଲେଶ୍ଵର ଉପରେ ଭଲ ଭଲ ସବୁ କଲେଜ ଅଛି ଯେମିତି କି ଏଫ ଏମ କଲେଜ ମାନେ ଫକୀର ମୋହନ କଲେଜ। ସେଥିରେ ତାର ନାଁ ଲେଖିବୁ ବୋଲି ଆମେ ଭାବିଛୁ।
ହୁଁ ହୁଁ ଫକୀରମୋହନ କଲେଜ ହ ହ ହ ବହୁତ ବଡ଼ କଲ୍ ମହାବିଦ୍ୟାଳୟ।
ହଁ ସେଟା ବହୁତ ବ ବଡ କଲେଜ ବାଲେଶ୍ଵରର ବହୁତ ଫେମସ କଲେଜ ସେଟା।
ବାଲେଶ୍ୱରର ଓଡିଶାରେ ବି ଫେମସ କଲେଜ ନା? ଫକିରମୋହନ ବିଶ୍ୱବିଦ୍ୟାଳୟ। ବହୁ ପୁରାତନ କଲେଜ।
ହଁ ବହୁତ ପୁରାତନ କଲେଜ ବହୁତ ଭଲ କଲେଜ ମୋର ବି ଏଥିରେ ପଢିବା ପାଇଁ ବହୁତ ଇଚ୍ଛା ଥିଲା କିନ୍ତୁ ମୁଁ ଏଁ ଦଶମ କ୍ଲାସରେ ଅଧିକ ନମ୍ବର ଆଣି ପାରି ନଥିବାରୁ ମୁଁ ସେଥିରେ ପଢିପାରିଲି ନାହିଁ।
ଆପଣଙ୍କ ସାଙ୍ଗ ଛୁଆ କେଉଁମାନେ ସେଠି ପଢିଛନ୍ତି କି?
ହଁ ମୋର ବହୁତ ସାଙ୍ଗ ପିଲା ବି ସେଥିରେ ପଢ଼ିଥିଲେ ଯେଉଁମାନେ ବହୁତ ଭଲ ଭଲ ମାର୍କ ରଖିଥିଲେ ସେମାନେ ସେଥିରେ ପଢିଥିଲେ। କାହିଁକିନା ସେଠି ବହୁତ ଭଲ ଭଲ ପିଲାଙ୍କୁ ହିଁ ସେ କଲେଜ ନେଇଥାଏ ଯେହେତୁ ବହୁତ ବଡ କଲେଜ। ଆଉ ଆମର ତ ଏତେ ମାର୍କ ନଥିଲା ତ ଆମେ ସେ ଛୋଟ ଛୋଟ କଲେଜରେ ପଢିଲୁ ଆଉ।
ଆମର ବି ଗଞ୍ଜାମ ସହିତର ପିଲାମାନେ ବି ସେଠିକି ଯାଆନ୍ତି ପଢିବା ପାଇଁ ବୁଝିଲେକି।
ଆଛା ହଁ ହଁ ଓଡିଶାର ବହୁତ ବହୁତ ଆଡୁ ବି ପିଲା ଆସିକି ଏଠି ପା ପାଖାପାଖି ମାନେ କଣ ଘରା ଭଡ଼ା ନେଇ ହଷ୍ଟେଲରେ ରହି ଆମ ଏଇ କଲେଜରେ ସବୁ ପଢୁଛନ୍ତି। ହଁ ହଁ ହଷ୍ଟେଲ ସୁବିଧା ବି ଅଛି।
ପ୍ରାୟ ଝିଅ ଛୁଆମାନେ ସେଠି ପଢନ୍ତି।
ହଁ ଝିଅ ଛୁଆମାନେ ବି ପଢନ୍ତି ପୁଅ ପିଲା ବି ପଢନ୍ତି ଦେଖନ୍ତୁ ଆଜିକାଲି ତ ମାନେ ଝିଅଛୁଆ ମାନେ ହିଁ ବେଶି ଭଲ ପାଠ ପଢୁଛନ୍ତି ଯିଏ ମାନେ ବସି ପାଠ ଭଲ ପଢୁଛନ୍ତି ଯେଉମାନେ ବେଶି ନମ୍ବର ରଖୁଛନ୍ତି ସେଇମାନଙ୍କୁ ହି ତ ଭଲ ଭଲ କଲେଜରେ ମିିଳିବନା ସେ ଝିଅ ଛୁଆ ମାନେ ବେଶି ଭଲ ପାଠଢୁଛନ୍ତି ବେଶି ନମ୍ବର ରଖୁଛନ୍ତି ସେଇ ପାଇଁ ବେଶି ଝିଅପିଲା ହିଁ ଆସୁ ଛନ୍ତି
ଆଚ୍ଛା ଆଚ୍ଛା ନେଲି ସେ ଆପଣଙ୍କର ସେପଟେ ବର୍ଷା ପାଗ କମିକାନି ନା ବର୍ଷା ଅଧିକ ଜୋରସେ ହଉଛି?
ନାଇଁ ବର୍ଷା ତ ସେମିତି ଜୋରେ ବି ହଉନି କି କମୁନି କିନ୍ତୁ ମାନେ ସବୁବେଳେ ଟିପି ଟିପି ଟିପି ଟିପି କରି ବର୍ଷା ପଡ଼ି ଚାଲିଛି।
ହୁଁ ଆଛା ଆଚ୍ଛା! ଆଚ୍ଛା ବାପା କଣ ଜମିରେ ଚାଷ କରନ୍ତି ନିଜ ଗାଁରେ ନା କଣ?
ହଁ ଆମ ନିଜ ଗାଁ ରେ କିଛିଟା ଜମି ଅଛି ସେଥିରେ ବାପା ଚାଷ କରନ୍ତି ଆଉ ସେଥିରେ ହିଁ ଆମର ପୁରା ପରିବାର ପୋଷଣ କରୁଛି ଆଉ।
ଆପଣ ବାପାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ନା ନାଇଁ?
ହଁ। ମୁଁ ଯେତେବେଳେ ଗାଁରେ ଥିଲି ବାପାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲି। କିନ୍ତୁ ଏବେ ତ ମୁଁ ପଢିବା ପାଇଁ ବାହାରକୁ ପଳେଇ ଆସିଛି। ବାପାଙ୍କୁ ଆଉ ସାହାଯ୍ୟ କରିପାରୁନାହିଁ ମୋର ବହୁତ ଇଚ୍ଛା ଅଛି ପାଠ ପଢି କିଛି ଗୋଟେ ଚାକିରି କଲେ ମୋ ବାପାଙ୍କୁ ସାହାଯ୍ୟ କରିପାରିବି।
ଆଛା ଆଚ୍ଛା ଚାଷ କାର୍ଯ୍ୟ ମାନେ ବାପା କଣ କଣ ଚାଷ କରନ୍ତି?
ବାପା ସବୁ ପ୍ରକାର ଚାଷ କରନ୍ତି। ଯୋଉ ସମୟରେ ଯୋଉ ଚାଷ କରିବା କଥା ଯେମିତି ଧାନ ଚାଷ କବି ଚାଷ, ଲଙ୍କା ଚାଷ ଏମିତି ନାନା ପ୍ରକାରର ଚାଷ କରନ୍ତି।
ଆପଣଙ୍କ ସେପଟେ କେଲ ଚାଷ ଭଲ ହୁଏ?
ଆମର ଆମର ସେପଟେ ବେଶୀ ତ ଧାନ ଚାଷ ଟା ହିଁ ବହୁତ ଭଲ ହୁଏ ଆମର ବେଶୀ ସେ ସେ ଧାନ ଚାଷ ହିଁ କରାଯାଏ।
ହୁଁ ଆପଣଙ୍କ ନିଜ ଜମି ହିଁ ନା?
ହଁ ହଁ ଆମର ନିଜ ଜମି ହିଁ ଅଛି। ନିଜ ଜମିରେ ହିଁ ଚାଷ କରାଯାଏ। ନିଜ ଜମିରେ ଚାଷ କରି ବାବା ହେକା ବହୁତ୍ ଚାଷ କଲା ପରେ ତାକୁ ନେଇ ମାନେ ପରିବା ଦୋକାନରେ ବିକ୍ରି କରି ମୁଁ ପରିବା ପୋଷଣ ହଉଛି ଆଉ।
ଆପଣ ସାହାଯ୍ୟ କରୁଛନ୍ତି ନା ବାପାଙ୍କୁ?
ହଁ! ମୁଁ ତାଙ୍କୁ ସାହାଯ୍ୟ କିରିବି, ମୁଁ କେତେବେଳେ ଗାଁରେ ରହୁଥିଲି ତାଙ୍କୁ ସାହାଯ୍ୟ କରୁଥିଲି। ମାନେ ଚାଷ ବାସରେ ସାହାଯ୍ୟ କରୁଥିଲି, ପନିପରିବା କାଟିବା ପାଇଁ ଯାଉଥିଲି। ଧାନ କାଟିବା ପାଇଁ ଯାଉଥିଲି, କିନ୍ତୁ ଏବେ ତ ମୁଁ ବାହାରକୁ ପଳେଇ ଆସିଛି ଆଉ। କିଛି ସାହାଯ୍ୟ କରିପାରୁନାହିଁ।
ଆଚ୍ଛା! ଆପଣଙ୍କୁ ଚାଷ କାର୍ଯ୍ୟ ଜଣା?
ହଁ, ମତେ ଚାଷ କାର୍ଯ୍ୟ ସେମିତି ତ କେତେ ଜଣା ନାହିଁ, କାହିଁକି ନା ମୁଁ ପଢାପଢିରେ ଟିକେ ବ୍ୟସ୍ତ ରୁହେ। ଖାଲି କିଣିବ, ବେଳେ-ବେଳେ ସାହାଯ୍ୟ କରିବା ପାଇଁ ଯାଏ, କିନ୍ତୁ ସେମିତି କିଛି-କିଛି ମତେ ଜଣା ଅଛି ଆଉ।
ହୁଁ-ହୁଁ! ଆପଣଙ୍କୁ କଣ ଚାଷ କାର୍ଯ୍ୟ ଭଲ ଭାବେ ଜଣା?
ନାଇଁ ଚାଷ କାଯ୍ୟ ସେମିତି ଭଲ ଭାବରେ ତ ଜଣା ନାହିଁ, ବାପାଙ୍କୁ ସେଟା ବହୁତ ଭଲ ଭାବରେ ଜଣା। କିନ୍ତୁ ମତେ ଯେହେତୁ ସାହାଯ୍ୟ କରିବା ପାଇଁ ଯାଏ, ସେଇ ବାବଦରେ କିଛି-କିଛିଟା ଜଣା ଅଛି ଆଉ। ଯେମିତି କି ଧାନ କାଟିବା, ଧାନ ରୋଇବା ଏଇ ସବୁ ପ୍ରକାର କିଛି-କିଛି ଜିନିଷ ମତେ ଆସେ।
ଆଚ୍ଛା-ଆଚ୍ଛା! ଆପଣଙ୍କ ବାପା ଙ୍କୁ ଗାଁ ରେ ବି ବର୍ଷା ହଉଛି ନା?
ହଁ! ଆ ଆଜି, ମୁଁ କଥା ହେଇଥିଲି ଘର ସାଙ୍ଗରେ। ବାପା କହୁଥିଲେ, ଗାଁରେ ବି ବହୁତ ବର୍ଷା ହଉଛି ଏ ବର୍ଷ ଚାଷ ବହୁତ ଖରାପ ହେଇଯିବ ମତେ ଯାହା ଲାଗୁଛି।
ବାପା ତମକୁ କେବେ ଗାଳି କରନ୍ତିନି କି?
ଆଜ୍ଞା?
ବାପା ତମକୁ କେବେ ଗାଳି ଦିଅନ୍ତିନି ଭୁଲ କାମ କଲେ?
ହଁ! ବାପା ଗାଳି ଦେବେ ନା, ବାପା ଗାଳି ଦିଅନ୍ତି, ସବୁ ଗାଳି ଦିଅନ୍ତି, ଆଉ
ଆଚ୍ଛା ଆଚ୍ଛା! ପାଠ ପଢାକୁ ନେଇ ବାପା କିଛି କେବେ କହିନାହାନ୍ତି?
ହଁ! ପାଠ ପଢାକୁ ନେଇକି ଦଶମ କ୍ଲାସ ଆମର କମ୍ ମାର୍କ ରହିଥିଲା, ସତେବେଳେ ଟିକେ ପାଟି କରିଥିଲେ। ତାପରେ ମୁଁ ବି ନିଜେ ବୁଝି ପାରିଲି ପାଠ ପଢିବା ଦରକାର। ତ ଏବେ ଟିକେ ପଢାପଢି ଠିକ୍-ଠାକ ଚାଲିଛି ଆଉ ଗାଳି ଏବେ ପଡୁନାହିଁ।
ବଡ଼ ଭାଇ ଏବେ କେଉଁଠି କେଉଁଠାରେ ଜବ୍ କରୁଛନ୍ତି?
ବଡ ଭାଇ ଅଛନ୍ତି ଗୋଟେ କମ୍ପାନୀରେ ସିକ୍ୟୁରିଟି ଗାର୍ଡରେ ଜବ୍ କରୁଛନ୍ତି। ସିଏ ଏ ବର୍ଷେ ହବ ଜବ୍ ଗଲେ ତାର ଆଠ ହଜାର ଟଙ୍କା ଦରମା ଥିଲା ବଢି କରି ଏବେ ଦଶ ହଜାର ଟଙ୍କା ଦରମା ହେଇଯାଇଛି।
ବଡ ଭାଇ ଛୁଟିରେ ଆସନ୍ତି ମୁଁ ବୁଲିବା ପାଇଁ
ହଁ! ବଡ ଭାଇ ବି ଆସନ୍ତି ବୁଲିବା ପାଇଁ, ତାଙ୍କର ମାସରେ ଚାରୋଟି ଛୁଟି ମିଳିଥାଏ, ଚାରୋଟି ଛୁଟି ନେଇ-ଛୁଟି ନେଇ ଘରକୁ ବୁଲିବା ପାଇଁ ଆସିଥାନ୍ତି।
ଖାଁ, ଗାଁ ପାଖ କମ୍ପାନୀର ଅଛନ୍ତି କି?
ଗାଁ ପାଖ ନାଇଁ, ଆମ ଗାଁରେ ତ ସେମିତି କିଛି ବଡ-ବଡ ଜିନିଷ ନାହିଁ କି ବଡ କମ୍ପାନୀ ନାହିଁ, ଆମକୁ ବାର, ଚଉଦ କିଲୋମିଟର ଦୂରକୁ ଆସିକି ଚାକିର କରିବା ପାଇଁ ପଡିଥାଏ।
ଓହା!
ହଁ!
ଆଛା-ଆଛା! ଭାଇ ରୁମ ନେଇକି ରହୁଛନ୍ତି ନା କଣ?
ନାଇଁ! ଭାଇ ରୁମ ନେଇକି ରୁହନ୍ତିନି ଭାଇଙ୍କର ଗୋଟେ ଗାଡି ଅଛି ସେ ଗାଡି ନେଇ ଯିବା ଆସିବା କରନ୍ତି। ବାର, ଚଉଦ କିଲୋମିଟର ଦୂର ମାନେ ଗାଡିରେ ଗଲେ ଅଧଘଣ୍ଟ ରୁ ପଇଁଚାଳିଶ ମିନିଟ୍ ଲାଗିଥାଏ।
ଆଛା! ଆଛା-ଆଛା! ହଉ, ନିଲେଶ ଭାଇ! ବାପା ଡାକିଲେଣି, ମୁଁ ଶୋଇବାକୁ ଯାଉଛି ରହିଲି। ଜୟ ଜଗନ୍ନାଥଭାଇ! ଜୟ ଜଗନ୍ନାଥ ଭାଇ! ସୁଭରତ, ହଁ-ହଁ କହ
ହଁ, ଭାଇ ଜୟ ଜଗନ୍ନାଥ!
ଜୟ ଜଗନାଥ ଶୁଭ ରାତ୍ରି-ଶୁଭ ରାତ୍ରି!
ଶୁଭ ରାତ୍ରି!